ହାଲୋ।
ହୁଁ, ହାଲୋ।
ହଁ ଆସିଲା ତମ ଆଡ଼େ ବର୍ଷା ହଉଛି ନା।
ହଁ ଆମ ଆଡ଼େ ଅଳ୍ପ ଅଳ୍ପ ଟିକେ ଟିକେ ପକଉଛି।
ଏ ଆମ ଆଡ଼େ ପ୍ରବଳ ବର୍ଷା ହଉଛି ଘରୁ ବାହାରି ହଉନି।
ପ୍ରବଳ ବର୍ଷା।
ହଁ। ଏଇବା ବର୍ଷା।
ଆମ ଆଡେ ଟିକେ ଟିକେ ପକଉଛି ଡାକୁଥିଲା ଜୋରରେ ଉଠେଇଛିି ବି କିନ୍ତୁ ଟି ଟିକେ ପକଉଛି ବର୍ଷା ଆଉ ଯୋଉ କଁ ତି ଏଇ ତିନି ଦିନ ହେଲା ଜୋରେ ବର୍ଷା ହଉ ହଉଥିଲା ଆଜି ଟିକେ କମିଛି ଆଜି କିନ୍ତୁ ହଉଚି ଏଇନା ଜଷ୍ଟ ଟିକେ ତ ପ ପକେଇଲା ଖରା ଦେଇଥିଲା।
ହଁ, ନା ଆମର ବା ପ୍ରବଳ ଢାଳୁଛି ପୁରା ସେ ଜୋରରେ। ଦୋକାନ ଯିବାର ଥିଲା ଯାଇ ପାରିଲିନି।
ଉଁ, ହୁଁ, ହୁଁ। ଆଉ ଖାଇସାରିଲଣି।
ହଁ ଖାଇକି ଜଲଦି ବସିଥିଲି ବାହାରିଥିଲି ଦୋକାନ ଯିବି ବୋଲି। ଦିଟା ବ୍ଲାଉଜ କାଟିକି ଆସିଥିନି ସିଲେଇ କରିମି ବୋଲି। ଆଉ ବର୍ଷାତ ଢଳିଲା ଆଉ ଯାଇ ହେଲାନି ଆଉ।
ହୁଁ, ଉ ହୁଁ।
ଆଉ କଣ ରୋଷେଇ ଆଜି ହେଇଥିଲା?
ଆମର ମୁଁ କରିଥିନା ମଟର, ଆଳୁ ତରକାରୀ କରିଥିନି। ଆଉ ବଢିଚୂୁରା, ଆମ୍ବ ସଢା, ପୋଟଳ ଆଳୁ ଭାଜି ଥିନି। ମୋ ଆମ ଯାଆ ଜଣେ ଦେଲେ ଡ଼ାଲି, ଆଳୁ ଭର୍ତ୍ତା, ଶାଗ ଭଜା।
ହୁଁ, ହୁଁ, ହୁଁ ଦି ଜଣଙ୍କ ତରକାରୀ ମିଶିଗଲା ଅଧିକ ହେଇଗଲା ଆଉ କଣ।
ହଁ ଆଉ ମୁଁ ତାକୁ ଦିଏ। ମୁଁ ତାଙ୍କୁ ଦିଏ ସେ ମତେ ବି ଦିଅନ୍ତି ଏମିତି ଦେବା ନେବା ଆଉ।
ହଁ, ଆଉ। ହୁଁ ତମ ଦେହ ଭଲ ଅଛି ନା।
ଦେହ ବହୁତ ଖରାପ ଅଛି ତ ଏଇ ମେଡ଼ିକାଲ ଯାଇଥିନି। ପହର ଦିନ କଟକ ଯାଇଥିନି ଟ୍ରେନ ରେ ଯାଇଥିନି ଆସିିନି। ହଁ। କଟକ ଯାଇକି ନା ଆସିଲୁ ସନ୍ଧ୍ୟା ହେଇଗଲା ଆସୁ ଆସୁ।
ସମସ୍ତଙ୍କ ତ ଦେହ ପା ଲାଗିିକି ଅଛି ମୋର ସେମିତି ଏଇ ମା ସେ ହେଲା ପରା ଦେହ ଖରାପ ହେଇଥିଲା।
ହଁ ପା ଆଜିକାଲି ବା ଦେହ ଟା ଖରାପ ବେଶୀ ଖରାପ ହଉଛି ସମସ୍ତିଙ୍କର।
ଥିଲା କଟକରେ ଯାଇକି ଛଅ ଦିନ ରହିକି ଆସିନି।
ହୁଁ। ମୁଁ ସେମିତି ବହୁତ ଥର ଟାଉନ ଗଲି ଗଲା ପରେ ଭଲ ନହେବାରୁ ଫେରେ ଗଲି। କଟବ ଦି ତିନ ଥର ଗଲିଣି।
ଆଉ
ଛୁଆ ଟ୍ୟୁସନ ବାହାରିଛନ୍ତି ଯିବେ ବୋଲି।
ହୁଁ ଆମର ବି ମୋ ଝିଅ ବି ଟ୍ୟୁସନ ଯିବ ସାଢ଼େ ଚାରିଟାରେ। ଏବେ ସ୍କୁଲ ରୁ ଆସିଲା। ପୁଣି ସାଢେ ଚାରିଟାରେ ଟ୍ୟୁସନ ଯିବ ଛୋଟ ଛୁଆ ଛଅ ବର୍ଷ ହେଇନେ। ପାଞ୍ଚ ପୁରି କିି ଛଅ ଚାଲିବ ଏ ସେପ୍ଟେମ୍ବର ବାଇଶି ଠୁ। ଉହୁଁ
ନାଁ ମୋର ଜୁ। ତମ ଝିଅ ପୁଅ ମୋ ଝିଅ ପୁଅ ଦିହେଁଙ୍କ ତାଙ୍କର ରେଡି ହେଇକି ବାହାରିକି ବସିଥାନ୍ତି କିନ୍ତୁ ଦେଖିଲାବେଳ କୁ ଟିକେ ବର୍ଷା ଛାଡ଼ୁନି ତା ବାପାଙ୍କୁ କହୁଥିଲି ନେଇ ଯାଆବି ଟିକେ ଛତାରେ ଛାଡ଼ିକି ଆସିବ।
ହୁଁ ହୁଁ।
କଣ ରୋଷେଇ କରି ଖା ପିଅ ସାରିକି ବସିଛ?
ହଁ ଖାଇସାରିକି ଏଇଠି ବସଚି ଏଠି ଏ ପୁଅ କୁ ଦୋଳି ଖେଳଉଛି ବସିକି।
ହ ହଁ।
ଛୋଟ ଛୁଆ ଟି ସାତ ମାସ ତା ଦୋଳି ଖେଳଉଥିଲି ବସିକି। କି ଆଉ ଝିଅ ଟ୍ୟୁସନ ଯା ସ୍କୁଲ ଟ୍ୟୁସନ ଯିବ ଯେ ସାଢ଼େ ଚାରିଟା ହେଇନି। ସେ ତାର ଖେଳୁଛି ଏଠି। ହୁଁ ସ୍କୁଲରୁ ଆସିଲ ଆଜି।
ଆମର ଏଇ ଗତକାଲି ଗଲା ଫଙ୍କସନ ଗୋଟେ ମୋ ପୁଅ ଝିଅ ଯୋଉ ସ୍କୁଲ ରେ ପଢ଼ୁଛନ୍ତି ସାର ରିଟାୟାର୍ଡ ହେଲେ।
ଅ ହ।
ହେଲେ ଯେ ସେ ଭୋଜି ଫୋଜି କ ହେଇଥିଲା। ସବୁ ସାର ମାନେ ଆସିଥିଲେ ଜୁଆଁଇ
ଜି ସବୁ ହବୁ।
ହଁ ସବୁ ହାଇସ୍କୁଲ ଛୁଆ ମାନେ ବି ସୁଦ୍ଧା ଆସିଥିଲେ ଏଠିକି। ଆସିଥିଲେ କେଁଦଭେଟିଲେ ସାର୍। ଅନ୍ୟ ସାର ମାନେ ବି ଆସିଲେ ସରପଞ୍ଚ ହେରିକା ତାଙ୍କର ଆ ସିଲେଇକିକିନ୍ତୁ ଜଣା ନାହିଁ ତୁ ଆସବେ ଡକା ହେଇଥିଲା। ଆପ୍।
ଆଉ ତମ ଆଡେ ରଜ ହୁଏ ନା।
ହଁ ରଜ ବଢିଆ ସେ ହେଲା।
ବଢିଆ ହେଇଥିଲା।
ହଁ ଛୁଆ ତମର ସମସ୍ତେ ମିଶିକି କରିଥିଲେ ମହୋତ୍ସ ରବ ଯୋଉ ରଜ ମହୋତ୍ସବ। ପାନ ଫାନ ସବୁ ଆଣିକି ଦୋଳି ଆମେ ସନ୍ଧ୍ୟା ଆଡେ ସବୁ ସ୍ତ୍ରୀ ଲୋକ ଯାଉଁ। ଆଠଟା ନଅଟା ଧରି ଖେଳି ଖୁଳା କି ଆସୁଉ।
ହଁ।
ହୁଁ।
ହୁଁ।
ତିନି ଦିନ ଯାକ ଛୁଆ ତାଙ୍କର ରଜ ମହୋତ୍ସବ କଲେ। ତାଙ୍କର ଫରେ ଫିଷ୍ଟି କଲେ ଗୋଟେ। ହେଟୁ ହଁ। ହ
ରଥଯାତ୍ରା ବି ହୁଏ ତମ ଆଡ଼େ।
ନା ରଥ ଯାତ୍ରା ଏଇଠି ପାଞ୍ଚ କିଲୋମିଟର ଦୂରରେ ହୁଏ। ଏଠି ପାଞ୍ଚ କିଲୋମିଟର ଦୂରରେ ଆମ ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ହୁଏ। ବ ରଥ ଟଣା ହୁଏ ଭଲ ସେ ହୁଏ ଏଇ ଗାଁ ରେ ଛୋଟ ଛୁଆ କିଛି ଛୋଟ ରଥ କରିକି ସେମିତି ଗାଁ ରେ ଟିକେ ବୁଲେଇ ଦିଅନ୍ତି କୀର୍ତ୍ତନ ଫୀର୍ତ୍ତନ କରିକି ଆଉ ହଁ।
ଉ ହୁଁ ଆମ ଗାଁରେ ହୁଏନି ଯୋଉ ପାଖରେ ହୁଏ। ଆମ ଗାଁ ପାଖରେ ଗୋଟେ ଗାଁ ରେ ହୁଏ ରଥଯାତ୍ରା। ହୁଏ ଆମ ଗାଁରେ ବି ସେମିତି ଗୋଟେ ଛୋଟ ଛୋଟ ଯୋଉ ଛୁଆ ଗୁଡାକ ସେଇ ରଥ ଛୋ ଛୋଟ ରଥ କରିକି ବୁଲ କରନ୍ତି, କୀର୍ତ୍ତନ ଫୀର୍ତନ କରନ୍ତିରେ ପିଠା ହାଣ୍ଟ ବଜେଇକି ବୁଲନ୍ତି। ହଁ, ହୁଁ ଆଉ ଆମ ଗାଁ ପାଖରେ ହୁଏ ବଡ ରଥ। ରଜ, ରଜ ବି ଆମ ଗାଁ ରେ ହୁଏ। ମେଲୋଡି ଫେଲୋଡି ହୁଏ। ଫେଶନ କରନ୍ତି ଭଲ ଧୁଳି ବଜାର ମାଇକ ଫାଇକ ବାଜେ ଗୁପଚୁପ ଆଇସ୍କ୍ରିମ ସବୁ କଥା ବିକ୍ରି ଆସେ ସେଠିକି ଭଲ ଲାଗେ। ରଜରେ। ଯାଆନ୍ତି ବି ସନ୍ଧ୍ୟାବେଳେ ସବୁ ସ୍ତ୍ରୀ ଲୋକ ବହୁତ ଲୋକ ସବୁ ଯାଆନ୍ତି ଭୋଜି ବି ହୁଏ ସେଠି ଖାଇବାକୁ ପାଇଁ ବି କରନ୍ତି ଲାଷ୍ଟ ଦିନ ହୁଁ
ଏଠି ବି ସେମିତି ହୁଏ, ସବୁ ବଡ ହଁ, ହୁଏ ପଣା ସଂକ୍ରାନ୍ତି ହୁଏ। ତାରିଣୀ ଠାକୁର ହୁଏ ସବୁ ହୁଏ। ହୁଏ କଣ ଭୋଜି ବୁଝି ହୁଏ ହଁ ହଁ, ଭୋଜି ଫୋଜି ହୁଏ। ସବୁ କେତେ ଖଣ୍ଡ ଲୋକ ଆସି ଖାଆନ୍ତି ଗାଁରେ।
ହୁଁ, ଆମ ଗାଁରେ ବି ସେମିତି କରାଯାଏ। ଭଲ ଲାଗେ। ତିନି ଚାରି ଦିନଟା ଭଲ ଲାଗେ ରଜ ହୁଁ, ତାପରେ ତ ରଥଯାତ୍ରା ଏ ରଥଯାତ୍ରା ପରେ ପୁଣି ଆସିବ ବିଶ୍ଵକର୍ମା ପୂଜା। ବିଶ୍ୱକର୍ମା ପୂଜା, ସରସ୍ଵତୀ ପୂଜା ଏଇନା ସବୁ ଲାଗିବ ପୁଣି ଆଉ ରାକ୍ଷୀବନ୍ଧନ
ଛୁଆ ତାଙ୍କର ବର୍ଷା ପାଗ ଦେଖି ମଜା ନଉଛନ୍ତି ତାସ ଖେଳୁଛନ୍ତି ସେପଟେ ଅହଁ, ହଁ, ହଁ ଟିକେ ଦି ତିନି ଜଣ ଛୁଆ ତାଙ୍କର ଲୁଡୁ ଖେଳୁଛନ୍ତି। ଆଉ ଚାରି ପାଞ୍ଚ ଜଣ ତାଙ୍କର ଖେଳୁଛନ୍ତି ତାସ ପରା
ହଁ। ଆଉ ଯୋଉ ବିଲ ବାଡି କାମ ହେଲାଣି?
ନା ବର୍ଷା ତ ଆଗରୁ ବେଶୀ ହେଇନଥିଲା, ଏବେ ହାଲକା ହାଲକା ହଉଛି। ଆଇଁ ଏକାଥରେ ତଳେ ପକେଇକି ରୋଇବେ ଆଉ ତଳକୁ ଦେଲେ ରୁଆ ରୁଆ ରୁଈ ହବ।
ହୁଁ, ଆମ ଆଡେ ତଳି ପଡିଛି କିନ୍ତୁ ହେଇନାହିଁ ତଳି ଥରେ ବର୍ଷା ବି ନାହିଁ। ତିନି ଦିନ ପୂର୍ବରୁ ଯୋଉ ବର୍ଷାଟା ହେଇଥିଲା ପାଣି ହେଇଯାଇଥିଲା ବିଲରେ।
ହଁ।
ଥିଲା ତାପରେ ପୁଣି ଯୋଉ ଟିକେ ଖରା ଦେଖେଇଲା ବର୍ଷା ଛାଡିଗଲା ପାଣି କମିଗଲା
ନାଇଁ ଆଡେ ତ ବର୍ଷା ହେରିକା ଟିକା ହେଇଥିଲା ନା ଏବେ ଦି ତିିନି ଦିନ ହେଲା ଟିକେ ଅଧିକା ବର୍ଷା ହେଉଛି ତାପରେ ତଳା ଫଳା ପକେଇନାହାନ୍ତି ତଳା ଫଳା ପକେଇଲେ ଯାଇକି ହବ।
ନା ଆମ ଆଡେ ତଳା ପଡିଛି କିନ୍ତୁ ହେଲା ହେଇନି ତଳା ଆଠ ଦିନ ହେଲା ପଡିଛି ରଜ ପରେ ପରେ ପକେଇଛନ୍ତି ସବୁ ହେଇନାଇଁ ତଳାଟା ଆଉ ଆମ ଆଡେ ସବୁ ଚାଷ ଆମ ଏପଟେ କରନ୍ତି ନଈ କୂଳିଆ ଜାଗା ନା ସବୁ ଚାଷ ହୁଁ, ବାଦାମ, ବିରି, ହରଡ଼, ମୁ ଗ କୋଳଥ, ଖସା, ସବୁ ଚାଷ କରାଯାଏ ଆମର ଏପଟେ।
ହଁ ଏପଟେ ଆମର କିଛି ନାହିଁ ବେଶୀ।
ହୁଁ ନାପରେ ସବୁ ଚାଷ କରନ୍ତି ପନି ପନିପରିବା ବି ସବୁ ଚାଷ କରାଯାଏ ସବୁ ପନିପରିବା କରାଯାଏ ଉ ହୁଁ। ନଇକୁଳିଆ ଜାଗାଟା ନା ହୁଁ। ଆଉ। ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ଦେହପା ଭଲ ଅଛି ମୁଁ ଏଇ ପଦା ଆଡେ ଟିକେ ବର୍ଷା କେତେ ହେଇଛି ପାଣି ଦେଖିବାକୁ ଆସିଚି।
ହୁଁ ତମ ଶାଶୁ ଶ୍ୱଶୁର ତାଙ୍କ ଦେହ?
ହଁ ଭଲ ଅଛି।
ହୁଁ ଉହୁଁ। ଆଉ ରାତିରେ ଆଜି କଣ ରୋଷେଇ କରିବ ଗୁରୁବାରେ ତ?
ହଁ ରାତିରେ ପା ପିଠା କରିମି। ଆଉ ମଟର ତରକାରୀ ତ କରୁଛି ଫ୍ରିଜରେ ରଖିଛି ଆଉ। ହୁଁ ହଁ। ହଁ ପିଠା ଗ୍ରାଇଣ୍ଡର କରିଦେଇଛି। ଖାଲି ପିଠାଟା ହବ ଆଉ ତା ସାଙ୍ଗରେ
ହୁଁ।
ଆସିଲେ ଟିଉସନରୁ?
ଖାଇଦେବେ ଆଉ କ୍ଷୀର ଫିର ଥିବ ତରକାରୀ ପିଠା କ୍ଷୀର ଖାଇଦେବେ।
ହଁ।
ହୁଁ ହୁଁ ହୁଁ କ୍ଷୀରଟା ତ କମନ ରାତିରେ କ୍ଷୀର ରୁଟି ପିଠା ଏଗୁଡା ସ ସବୁ ଖାଉଛନ୍ତି ଆଜିକାଲି ଲୋକ ଉହୁଁ ହୁଁ।
ହୁଁ।
ଆଉ।
ଆରେ ଆଣିଥିନି ଗୋଲାପ ଗଛ ଦିଟା ଜଣେ ଦେଇ ଥିଲା ତାକୁ ଲଗେଇଥିଲି ଯେ ପାଣି ପ ଦେଖି ଆଇଛି ଯାଉଥିନି ଫେରେ ମୁଁ ଦେଖିବା ପାଣି ଢାଳିଦିଏ ଓଜାଡ଼ିଦିଏ।
ଓ ହଁ ପାଣି ଟିକେ ଓଜାଡ଼ିଦିଅ ଛୋ
ହଁ ହଁ ମୁଲ ବେସନଟା ଲଗେଇଥିନି ଉଁ
ଉୁଁ ହୁଁ ଏବେ ତ ସବୁ ଗଛ ପତ୍ର ଗେଣ୍ଡୁ ଫେଣ୍ଡୁ ଗଛ ସବୁ ଲଗେଇବେ।
ହଁ।
ହୁଁ
ଆଛା ମୋ ବାପା କ ଘର ଗାଁ ଆଡେ ବି ହଁ ବେଶୀ ହଁ ହେୟା। ଧାନ ସେଇ ଧାନ ଚାଷ ବେଶି ନାହିଁ।
ଖାଲି ଧାନ ଚାଷ ନୁହୁଁ ଆମ ଏପଟରେ ସବୁ ଚାଷ କରନ୍ତି ସବୁ ଚାଷ। ଖାଲି ଧାନ ନୁହଁ ସବୁ ପ୍ରକାର ଚାଷ କରାଯାଏ ଭା ମାନେ ଇଏ ଟାଇମରେ ଖସା ଟାଇମରେ ଖସା ବାଦାମ ଟାଇମରେ ବାଦାମ ସବୁ। ପନିପରିବା ଟାଇମ ରେ ପନିପରିବା ଏବେ ଧାନ। ପନିପରିବା ବି ଲୋକ ଚତୁର୍ମାସିଆ ପନିପରିବା ବି ଲଗେଇ ଛନ୍ତି।
ହଁ ତମ ଗାଁ ଆଡେ।
ସେଇ ପନିପରିବା ବି ଲୋକ ମାନେ ଲଗେଇଛନ୍ତି ସବୁ କଥା।
ହ ଆମ ବାରେ ଏଠି ବଡ ଭଲ ବଡ ମେଲଣ ହୁଏ। ମେଲଣା ହବ ହଁ ଦଶଟା କୋଡ଼ିଏ ଖଣ୍ଡ ଗାଁ ଲୋକ ଆସିବେ ସବୁ ବନ୍ଧୁ ବାନ୍ଧବ ପୁରୀ ଯିବେ ଅ ଉ ତାପ ଆମେ ରାତିରେ ଆଗେ ମେଲୁଡି ଫେଲୁଡି ଦେଖିକି ଆସ ମୁଁ ତାପରେ ଫେରେ ଯିମୁ ସକାଳୁ କିଣା କିିଣି କରିକି
ହୁଁ ମେଲଣ ହେଲେ ଭଲ ଲାଗେ ଦେଖିବା ପାଇଁ ଆଉ
ହଁ
ହୁଁ
ଆଉ ଏମିତି କୁଲା ଛାଞ୍ଚୁଣୀ ଯାହା ଖୋଜିବ ଯେକୌଣସି ଜିନିଷ ଖୋଜିବ ଏଇଠି ପାଇବ ହାଟ ବି ହୁଏ ହା ଟ ଗୋଟେ ବଡ ହାଟ ହୁଏ ପ୍ରତ୍ୟେକ ଶନିବାର ରୁ ଶନିବାର ବଡ ହାଟ ହୁଏ। ସବୁ ଜିନିଷ ବିକ୍ରି ହୁଏ ସବୁ କୋଡିଏ ଖ ଣ୍ଡ ଗାଁ ତିରିଶ ଖଣ୍ଡ ଗାଁ ର ଲୋକ ଆସନ୍ତି ବିକ୍ରି କରନ୍ତି ସବୁ ଜିନିଷ।
ହୁଁ ଏଟା ସେଟା ଏବେ କରାଯାଏ ନା କେ କେବେ?
କେବେ ଠାରୁ ହେଲାଣି ଆମ ଛୁଆ ଅମଳରୁ ହେଲାଣି କାହା।
ନା ନା ଏଇ ଏବେ ଏଇ ମାସ କରାଯାଏ ନା କୋଉ ଥର।
ମେଲଣ ନା ମେଲଣ ହଁ। ମେଲଣ ଠିକି ମାର୍ଚ୍ଚ ମାସରେ ହବ।
ଓହୋ ହଁ ଆମ ଏ ପାଖରେ ବି ବଡ ଯାତ୍ରା ହୁଏ। କୁର୍ଶ୍ନ ଯୋଉ ପାଖରେ ଅଛନ୍ତି ଯୋଉ ଠାକୁର ସେଠି ଯାତ୍ରା ହୁଏ ବହୁତ ବଡ ଯାତ୍ରା। ପୁରା ମାନେ ବହୁତ ବଡ।।
ବଡ ହଁ ଆଉ ଶନିବାର ଶନିବାର ବି ହାଟ ଗୋଟେ ବଡ। ହୋଟ ହାଟ ହବ ଆଉ ହୁଁ। ଏଠି ତାରିଣୀ ବି ଭଲ ହୁଏ ତାରିଣୀ ମେଲୋଡି ଆମ ଭୁବନେଶ୍ଵର ହଡୁଆ ଆ କଟକ ଭଦ୍ରକ ଆଡୁ ଆସନ୍ତି ବାଲେଶ୍ଵରରୁ ଆଡୁ ଆସନ୍ତି ମେଲୋଡି ପାଟି। ଛୁଆ ଆମ ଆସନ୍ତି ନାଚ ଗୀତ ହୁଏ ସ ଭଜନ ସନ୍ଧ୍ୟା ହୁଏ। ଉଁ ସବୁ ସ ସନ୍ଧ୍ୟା ଆରତି ବିି ହୁଏ। ଆସନ୍ତି ସବୁଆଡୁ ଖାଇବା ପାଇଁଛୁ ଲୋକ ବାକ ଆସନ୍ତି ଦୁନିଆ ହ।
ହୁଁ କ ଯଁ। ଫଙ୍କସନ ଫଙ୍କସନ ହେଲେ କି ଠାକୁର ପାକୁର ଇଏ ହେଲେ ସେଇଟା ଭଲ ଲାଗେ। ଏ ବନ୍ଧୁବାନ୍ଧବ ସବୁ ଆସିବେ ଝିଅ ଝିଆଣି ଆସିବେ ଭଲ ଲାଗେ।
ସେକୁ ଗୋଟେ ବଡ଼ ସତ୍ସଙ୍ଗ ବି କରାଯାଏ ଆମ ହେଙ୍ଗୁଳାଙ୍କ ପାଖରେ ବଡ଼ ସତ୍ସଙ୍ଗ। କଙ୍ଗ କରାଯିବ ସେମିତି ବଡ ଭୋଜି ହବ ହଁ।
ଆସିବେ ଟିକେ ମନ ଖୁସି ହବ ସେମାନେ ଏ ଏବେକାର ରୋଷେଇ। ସେତେବେଳେ ବନ୍ଧୁ ବାନ୍ଧବ ସବୁ ଭର୍ତ୍ତି ହେଲେ ସେଥିରେ ଗୋଟେ ଅଲଗା ରହୁଛି। ଯେ ସେ କ ଅଲଗା ଲାଗିବ ଭଲ ଲାଗି ସେ କଲେ ସେ
ପାଖରେ ଯେଉଁ ଭୋଜି ସିଏ ଯେଉଁ ଭଲ ଲାଗିବ ଆଉ କେଉଁଠି ନାହିଁ।
ହୁଁ ଆମର ସେ ମାଘ ମାସରେ ବି ଅଷ୍ଟପହରୀ କରନ୍ତି। ବହୁତ ବଢିଆ ଲାଗେ ବହୁତ ଦଳ ଆସନ୍ତି ବହୁତ ଭଲ ଲାଗେ ଅଷ୍ଟପହରୀ କଲେ।
ଆମ ଘର ହଁ ଆମର ଏଇ ଘର ପାଖରେ। ର ପଦାକୁ ବାହାରି ଯିବ ତ ଚଉୁରା ବଡ ଚଉୁରା ସାହି ରେ ସମସ୍ତେ ମିଶିକି ଅଷ୍ଟପହରି କର